ହଁ ନମସ୍କାର କଣ କରୁଛନ୍ତି?
ବସିଥିଲି ଆପଣ କଣ କରୁଛନ୍ତି?
ହଁ। ମୁଁ ଏମିତି ବସିକି ଟିକେ ଖବରକାଗଜ ପଢ଼ିଥିଲି ଆଉ।
ଖବର କାଗଜ ପଢ଼? ଖବର କାଗଜ କଣ ପଢୁଥିଲେ?
ହଁ ଟିକେ ଏମିତି ଟିକେ ବିରକ୍ତି ଲାଗିଲା ଦେଖିଲି ଟିକେ ବସିଥିଲି ଯୋଉଠି ପାଖରେ ଥିଲା ଖବର କାଗଜ ତ ପଡୁଥିଲି ଆଉ ଏବେ ଯୋଉ ଦେଖୁନାହାନ୍ତି ଯୋଉ ବର୍ଷା ବର୍ଷା ହଉନି କିଛି ପାଣି ଫାଣି ବହୁତ ସମସ୍ୟା ହଉଛି ନା ତ ଚାଷୀଙ୍କର ଯୋଉ ଦୁଃଖ ଦାଗ ଏଇଟା ତ ଆପଣ ଜାଣିଥିବେ କି ସବୁବେଳେ ଏଇ ଟାଇମ ରେ ହିଁ ଚାଷୀଙ୍କର ବହୁତ ତାଙ୍କର ଦୁଃଖ ଥାଏ ସେଗୁଡାକ ବହୁତ ଖବର କାଗଜରେ ଆସେ ସେଇତ ଦେଖିକି ଟିକେ ପଢ଼ୁଥିଲି ଆଉ।
ଏ ଟାଇମ ରେ ଏବେ ବର୍ଷା ଦିନ ଆଉ କଣ କରିବା ଚାଷୀ ମାନଙ୍କ ଦୁଃଖ। ସେ ଚାଷ ତାଙ୍କ ଚାଷ ବଳେ ଯେମିତି ବର୍ଷା ନହେଲେ ତାଙ୍କର ଚାଷୀ ମାନେ କୋଉଠୁ ଇଏ କରିବେ ଚାଷ।
ହଁ। ସେ ଏବେ ତାଙ୍କ ଟାଇମ ଟା ନା ଏଇ ଟାଇମରେ ଆପଣ ଦେଖନ୍ତୁ ଆଗରୁ ଆମେ ଯେତେବେଳେ ଛୋଟ ଥିଲେ ଛୋଟ ଟାଇମ ରେ ଋତୁ କେତେ ଭଲ ପରିବର୍ତ୍ତନ ହଉଥିଲା ଆମେ ଜାଣି ପାରୁଥିଲେ କି ଗ୍ରୀଷ୍ମ ଗ୍ରୀଷ୍ମ ପରେ ବର୍ଷା ସେ ଯାହା ବି ଛୋଟ ଋତୁ ଆ ସେ ପ ତା ଋତୁ ସେଇ ମାସ ସେତିକିରି ଆସେ ଏବେ ଦେଖୁଛନ୍ତି ଆପଣଙ୍କୁ ଲାଗୁଛି କିଛି ଋତୁ ପରିବର୍ତ୍ତନ ହଉଛି ଆପଣ ଜାଣିପାରୁଛନ୍ତି କି ସେ ଜାଣିପାରୁନାହାନ୍ତି ନା କେତେବେଳେ ବର୍ଷା ହଉଚି, କେତେବେଳେ ଖରା ହଉଚି, ମତେ ତୋ ବେଳେ ବେଳେ ଲାଗେ କି ରୁ ୠତୁ ହିଁ ପରିବର୍ତ୍ତନ ହଉନି।
ଆଉ ଏବେ ଠିକ କଥା ଚାଷୀ ମାନେ ଦୁଃଖ କରୁଛନ୍ତି, ସେ ଚାଷ କରିକି ତାଙ୍କର ଦୁଇ ରୋଜଗାର କରି ତାଙ୍କ ପେଟ ପୋ ସନ୍ତି, ଆମର କଣ ଆଗରୁ ବହୁତ ଚାଷ ହଉଥିଲା ଆଗରୁ ଏବେ କଣ ସମସ୍ତେ ଏ କରିଦେଲେ ଚାଉଳ ହେରିକା ହଉଥିଲା। ଆଉ ତମ ତମ ବାଡିରେ କଣ ଚାଷ ହୁଏ ସବୁ?
ହ ହଁ। ହଁ ସେମିତି କହିବାକୁ ଗଲେ ଆମର ତ ଏତେ ହୁଏନି ହେଲେ ବି ଏମିତି ଛୋଟ ବଗିଚା ବଳେ ଥାଏ। ସେଇଠି ଯାହା ଛୋଟ ଛୋଟ ଅଧିକାଂଶ ଫୁଲ ଥାଏ ଆଉ ଏମିତି ଲଙ୍କା ଗଛ ଟମାଟୋ ଗଛ ଏମିତି କିଛି ଥାଏ, ଏତେ ତ ଚାଷ ହୁଏନି କିନ୍ତୁ ମତେ ଚାଷୀ ମାନେ ଯୋଉ ଥାଏ ବିଲ ଯୋଉ ଥାଏ, ସେଇଠି ଚାଷ ହେଇଥାଏ, ଯୋଉ ଫୁଲ କୋବି ହଉ କିଛି, ବି କୋବି ହଉ ଆଉ ଜାଣିଛନ୍ତି ତ ଗୋଟେ ଜିନିଷ ବହୁତ ଭଲ ଲାଗେ, କି ପରିବା ନିଜେ ଗଛରୁ ଯାଇକି ତୋଳିବା କିଛି ସୁନ୍ଦର ସୁନ୍ଦର କେତେ ସୁନ୍ଦର ହେଇଛି। ଖାଇ ନ ପର ଟମାଟୋ ହଉ, ବାଇଗଣ ହଉ, କି କୋବି ହଉ, ମତେ ବହୁତ ଭଲ ଲାଗେ ତ ଆମ ଘରେ ତ ସେମିତି କିଛି ନାହିଁ, ଗାଁରେ ଯେତେବେଳେ ବି ହୁଏ, ସେ ଟାଇମ ରେ ଯାଇକି ଆମେ ନିଜେ ଧରିକି ମୁଁ କହିବି ମୁଁ ନିଜେ ଯାଇକି ତୋଳିବି ତାପରେ ଆମେ ଯାଇକି ସେଇଠୁ କିଣିକି ଆସୁ ଆଉ ଏବେ କଣ ହଉଛି, ସେଇ ବର୍ଷା ପାଇଁ ତ ବହୁତ ଅସୁବିଧା ହଉଛି ଆଉ ଆମେ ହିଁ ସେ ଗୋଟେ କହିବାକୁ ଗଲେ ଆମେ ହିଁ ଦାୟୀ ସେଥିପାଇ, ଆମେ ଗଛ ଗଛ କାଟିଲେ ପ୍ରାକୃତିକ କ ନଷ୍ଟ କଲେ ସେଥିପାଇଁ ଋତୁ ବି ପରିବର୍ତ୍ତନ ହଉନି।
ସେଟା ମେମ ଠିକ କଥା ଏବେ କେହି, ଲୋକ ଚାହୁଁନାହାନ୍ତି ଆମେ ଗଛ ଲଗେଇବୁ ସେ ଜାନି ନାହାନ୍ତୀ, ଯେ ଗଛ ଲଗେଇବା ଦ୍ଵାରା ତାଙ୍କର କେତେ ଭଲ ହଉଛି ଗଛ ହଉ ଫସଲ ଯଦି ବି ଏତେ ଟଙ୍କାର ଲୋକ, ରୋଜଗାର କରୁଛନ୍ତି ଯଦି ବି ଆମେ ବିଲରେ ସେ ବଞ୍ଚି ପାରିବେ କି ସେଇ ଫସଲରୁୁ ହିଁ ସେ ଖାଉଛନ୍ତି।
ହଁ। ହଁ ସେ ସବୁ ଲୋକ ଜାଣିବା ଦରକାର କି, ଆମେ ଏ ବି ଦେଖନ୍ତୁ ଆପଣ ହଉ ମୁଁ ହଉ, ଆମେ ଯାହାବ କିଛି ଯିଏ ବି ହଉ ଯେତିକି ବି ରୋଜଗାର କରୁଛନ୍ତି, ସେ ଯେତେ ବି ରୋଜଗାର ହଜ ହଜାର ହଉ ଲକ୍ଷ ଲକ୍ଷ ଯାହା ବି ଆମେ ରୋଜଗାର କଲେ ଯଦି ଚାଷ ମାନେ ନଥିବେ ଚାଷ ନ କଲେ ଆମେ ଆଣିକି ପଇସା ଖାଇବା କି ନାଇଁ, ନା ତ କହିବାକୁ ଗଲେ ଚାଷ ହି ଆମର ଗୋଟେ ଏମିତି ଗୋଟେଣି, ଏମିତି ମଣିଷ ଜିନିଷମାନେ ଚାଷୀମାନେ ଦୁଃଖରେ ରହିବେ କି ଚାଷ କରିପାରିବେନି କିଛି, ନା ହିଁ ସେ ସବୁ ଆମ ପାଖକୁ ହିଁ ଆସିବ ଆମେ କଣ ପଇସା ତ ଏମିତି ନୁହଁ କି ଆମେ ପଇସା ଖାଇଦେବା ଆମେ ଏତେ ଟଙ୍କା ରୋଜାଗାର କରୁଛେ, ଏତେ ଖଟୁଛେତେ କାମ କରୁଛ ଏତେଠ ପଢିକି ରୋଜଗାର ଏଇଥିପାଇ ତ କରୁଛି, ପଇସା ଖାଇବା ପଇସା ତ ଆମେ ଖାଇ ପାରିବାନି ନା ସେଇ ପଇସାରେ ସେଇ ଚାଷୀମାନ ଙ୍କୁ ଠାରୁ କିନି ବା ଯୋଉଟା କିି ଚାଷୀମାନ ଙ୍କ ସମସ୍ୟା ଅଛି, ସବୁ ଠିକ୍ ଅଛି ସେମାନେ ଜାଣିଛନ୍ତି, କିନ୍ତୁ ବର୍ଷା ହଉନି କିଛି ନାହଁ, ତୋ ଲୋକ ମୋ କହିବା ଅନୁସାରେ ଲୋକ ଟିକେ ସଚେତନ ନେଇକି, ଯଉ ବୃକ୍ଷ ଯେଉ କାଟୁଛନ୍ତି ଗଛ କିଛି କାଟୁଛନ୍ତି ସେଇଟା ନକିକି ଆମେ କିଛି ବୃକ୍ଷ ନେଇକି, କୋଆଡେ ଲଗେଇବା କି ଆମ ବଗିଚାରେ ଲଗେଇବା ତ ସମସ୍ତଙ୍କ ଆମ ପାଇଁ ବି ଭଲ ଆଉ ଚାଷୀ ମଙ୍କ ପାଇଁ ବି ବହୁତ ଭଲ ଋତୁ ପରିବର୍ତ୍ତନ ହବ ସେମାନେ ଭଲସେ ଚାଷ କରିପାରିବେ, ଆପଣଙ୍କୁ ସେୟା ଲାଗେନି?
ସେଟାର ଠିକ କଥା ଚାଷୀ ଯଦି ଆମର ଭଗବାନ।
ହଁ।
ଦେଖନ୍ତୁ ଆମେ ପଇସା ରୋଜଗାର କରୁଛୁ, ସେଇ ପଇସାରେ ଆମେ କିଣିିକି ଖାଉଛୁ କଣ ସବୁ ପନିପରିବା ଯଦି ପନିପରିବା ନ ପଇସାରେ ଆମେ କଣ ଟା କରିପାରିବା କୁହନ୍ତୁ?
ହଁ। ସେ ସେଇଟା ହିଁ ସେଟ ଆପଣ ଯେମିତି କହିଲେ, ସେଇଟା ବହୁତ ଭଲ କଥା କି ସତ ସେଇଟା ବହୁତ ସତ ଗୋଟେ ନିରାଟ ସତ କଥା କି ଚାଷୀ ଆମ ଭଗବାନ ରୂପରେ ଯେମତି ସିଏ ନଥିଲା, ଆମକୁ ଖାଇବାକୁ ଗୋଟେ ଦାନାଟେ ବି ମିଳିନଥିଲା। ଥାନ୍ତା ସେ ଚାଷ କଲେ ତ ଏବେ ତ ତାଙ୍କେ ସେ ସେଇ ଦୁଃଖରେ ରହୁଛନ୍ତି କି ବର୍ଷା। ହଉନି ଠିକ ସେ ସେ ଚାଷ ବାସ କରି ପାରୁ ନାହାନ୍ତି ଆଉ କିଛି ଏବେ ଦେଖନ୍ତୁ ବି ବର୍ଷ ବର୍ଷା ହଉନି ସେମାନେ ଟିକେ ଟିକେ ବର୍ଷା ହେଲେ ଷ୍ଟା କିଛି ଆରମ୍ଭ କରିଥିବେ ତାଙ୍କ ର ଠି ଭଲ ସମୟ ଆସିବ ଯେତେ ବେଳେ ଫସଲ ଭଲ ହେବା ସମୟ ସେ ଟାଇମ ରେ ହିଁ ବହୁତ ଯୋରସେ ବର୍ଷ ର୍ଷା ହେଇଯିବ ଯୋଉଟା କି ସେ ଫସଲ ବି ଯିବ।
ସେଟା ତାଙ୍କ ନଷ୍ଟ ହବ ଏବେ ଦେଖୁନହାନ୍ତି କେବେ କଣ ଟା ତାଙ୍କ ଚାଷୀ। ଚାଷୀ ମଝିରେ ଦେଖୁନଥିଲେ ସଙ୍ଗ ହେଇ ଷ୍ଟାର୍ଟ କରିଥିଲେ ତାଙ୍କ ଚାଷ ପାଇଁ ହଇରାଣ ହଉଛନ୍ତି। ଯୋଉ ଟାଇମରେ ବର୍ଷା ହବା କଥା ସେ ଟାଇମ ରେ ତାଙ୍କର ବର୍ଷା ହବନି ଯୋଉ ଟାଇମରେ ନ ହବା କଥାସେ ଟାଇମ ରେ ହବ ସେଇଟା କଣ ଠିକ। ଆଗରୁ କଣ ଏ ଅନୁସାରେ ଋତୁ ଅନୁସାରେ ହଉଥିଲା।
ହଁ ସେ ଋତୁ ଅନୁସାରେ ହଉଥିଲା। ଚାଷୀ ମାନଙ୍କୁ ବି କିଛି ଟାଇମ ମିଳୁଥିଲା ସେମାନଙ୍କ ମନରେ ଥିଲେ କି ହଁ ମତେ ଏଇ ଟାଇମ ଆସିଲାଣି ମାନେ ମାନେ ମୁଁ ଏବେ ଚାଷ ଷ୍ଟାର୍ଟ କଲେ ସେଇ ଟାଇମ ରେ ବର୍ଷା ହେଇଥିବ କି ସେଇ ଟାଇମ ରେ ଠିକ୍ ଥିବ ଖରା ହେଇଥିବ। ଏ ସେ ଜାଣି ପାରୁଥିଲେ ସେ ଟାଇମ ଟା ତାଙ୍କର ସେ ସମୟ ବିଷୟରେ ତାଙ୍କୁ କିଛି ଜଣା ପଡୁଥିଲା ଏବେ ତ କିଛି ଋତୁର କିଛି ଜଣା। ପଡୁ ହିଁ ନାଇ କେତେବେଳେ ବର୍ଷା ଆସୁଛି କେତେବେଳେ ଖରା ଆସୁଚି ତାଙ୍କର ସେଥିରେ ବି ସେମାନେ ବହୁତ ଅସୁବିଧାର ସମୁ ମ୍ମୁଖୀନ ହଉଛନ୍ତି ସେମାନେ ଜାଣି ପାରୁନାହାନ୍ତି କେତେବେଳେ କୋଉଟା ଚାଷ କରିବୁ ଏବେ କରିଥିବେ ଏବେ। ସେ ଆରମ୍ଭ କରିିବେ ବର୍ଷା ହେଇଯିବ କି ଖରା ହେଇଯିବ ତ ସେଥିପାଇଁ ସେମାନେ ବହୁତ ବହୁତ କି କିଛି ର ଅସୁବିଧା ହଉଛନ୍ତି ତ ସେଇଆ ମୁଁ ଖବର କାଗଜରେ ପଢିକି ମୁଁ ଭାବୁଥିଲି ତାଙ୍କ ଅବସ୍ଥା କାରଣ। ତାଙ୍କ କିଛି ବି ଯୋଉ ଖାଉଚନ୍ତି ତାଙ୍କର ସବୁ ଏଇ ଉପରେ ନିର୍ଭର କରେ ନା। ତାଙ୍କ ପରିବାର ହଉ କିଛି ବି ହଉ ତାଙ୍କ ପାଇଁ ଆମେ ମୁ ଆମେ ହଉ। ହୁଁ କୁହନ୍ତୁ।
ଚାଷ ହଉଛି ଆଗରୁ କଣ ଆମେ ମାନେ ଚାହୁଁଥିଲେ ନା ସବୁ ଆଗ କାଳିଆ ଲୋକ ଦେଖୁନ ଆଗ। କାଳିଆ ଲୋକକୁ କିଛି ରୋଗ ହଉଥିଲା ନା କଣ ହଉଥିଲା ଆଗ କାଳେ କଣ ସବୁ ନିଜେ କରୁଥିଲେ। ଯେତିକି ବି ଧନୀ ନିଜେ କରୁଥିଲେ ନିଜେ ଖାଉଥିଲେ ଏବେ ହୁ କହୁଛନ୍ତି ନା ଆମେ ଟିକେ ଧନୀ ହେଲୁ। ଆମେ ଧନୀ ଦେଖିଇବା ଆମେ ଚାଷ କପାଇଁ କରିବୁ ମୂଲିଆ କପାଇଁ କରିବୁ ଆଉ ସବୁ ଆଗୁ କଳିଆ କଣ ଗଛ ଲ ଲୋକ ନଗଉଥିଲେ ଏବେ କେହି ଗଛ ଲଗଉନାଆନ୍ତି ସମସ୍ତେ କାଟିବା ପାଇଁ ଉ ଗଛ ରହିଲେ ସିନା ଆମେ ବଞ୍ଚିପାରିବା ଗଛ ନ ରହିଲେ ଆମେ କେମିତି ବଞ୍ଚିବା। ସେଇଟା କି ଲୋକ କୁ ତମେ ଏଠି ଗୋଟେ ଲୋକକୁ କହିବ ନା ସେ କିଛି ଲୋ କ ସେ କହିବ ତୁ ମତେ କଣ ପାଇଁ କହିବା ପାଇଁ କିଏ ସେ ମୁଁ ଗଛ କାଟୁଛି। ଆମ ପନିପରିବା ଯେମିତି ଆମ ବାଡି ରେ ଏବେ। ଏବେ ଦେଖ ଏବେ ଇଏ ଟାଇମ ଯୋଉ ଟାଇମରେ ବର୍ଷା ହବା କଥା ସେଇ ଟାଇମ ହବ ନା ଯୋଉ ଟାଇମ ରେ ନହବା କଥା ହବ। ଧାନ ଲୋକ ନଗେଇବେ ବର୍ଷା ନହବ ଵିଲ ତ ଫାଟୁଛି ଧାନ କେମିତି ହବ?
ହଁ ସେଇଟା ଠିକ କଥା ଆପଣ ଠିକ କଥା କହିଲେ ହୁଁ।
ଯୋଉ ଟାଇମ ରେ ବି ଆମର ବର୍ଷା ହବ ଧାନ ଫାନ ନଗେଇଲେ ସେଇ ଟାଇମ ରେ ବଢି ପାଣି ଆସିବ। ଚାଷ ନଷ୍ଟ ହବ କି ନାଇଁ।
ତ ସେଇଟା ସେମାନେ ସେଇ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଆଉ ଆପଣ ଏବେ ଯେମିତି କହିଲେ କି। ନାହିଁ ପରିବା ଆଗରୁ ଖାଉଥିଲେ ସେମାନେ ବହୁତ ସୁସ୍ଥ ସବଳ ରହୁଥିଲେ ଏବେ ଯେଉଁ ପରିବା। ଏବେ ସେଇଟା ବି ଗୋଟେ କ ପାଇଁ ଜାଣିଛନ୍ତି ଏବେ ଆଗରୁ ଯେତିକି। ପରିବା ଯଉ ହଉଥିଲା ପ୍ରାକୃତିକ ଉପାୟରେ ହଉଥିଲା। ଏବେ ଯୋଉ ସାର। କିଛି ବି ରାସାୟନିକ ଜିନିଷ ଯୋଉ ଦଉଛନ୍ତି ନା ଯୋଉଟା କି ଆମ ପାଇଁ ବହୁତ ଦେହ ଖରାପ ହଉଛି ତ ଆପଣ। କହିଲା ପରେ ଆମେ ବି କିଛି ସଚେତନ ହେଇକି ଆମେ ଆମେ ଖାଇବା ପାଇଁ ଆମେ ଆମ ବଗିଚାରେ କିଛି। କରିପାରିବା ଗୋଟେ ପରିବାର ତ ଚଳିପାରିବା ନା ଆମେ ବିକ୍ରି କରିବାନି ଠିକ ଅଛି ଆମ ପାଇଁ ତ କରିପାରି ପାରିବା ନା ସେଥିରେ ଆମ ସ୍ୱାସ୍ଥ୍ୟ ବି ଠିକ୍ ରହିବ କି ଆମକୁ ସେଇ ମେଡିସିନ ରେ ଦିଆ ଦେଇକି କ କି କରା ହେଇଥିବା କି କଲର ଦେଇକି କିଛି ବି କରା ହେଇଥିବା ପରିବା ନ ଖାଇକି ଆମେ ନିଜେ ଯୋଉଟା ଚାଷ କରି ଥିବା ଘର ପାଖରେ ସେଇଠି ମିଳିଯିବ ତ ସେଇଟା ଖାଇଲେ ଆମର ଦେଖନ୍ତୁ ବହୁତ ଜାଗା ରେ ବହୁତ। ତ ସୁବିଧା ହବ କି ଗୋଟେ ସାଇଟ୍ ରୁ ଆମର ପଇସା ବି ବଞ୍ଚିବ ଆମେ ଭଲ ସୁସ୍ଥ ଆଉ କିଛି ସୁସ୍ଥ ର ହୋଇ ପାରିବା ବି ପ୍ରାକୃତିକ ପରିବା ଖାଇବା ତ ଆମକୁ ବି ବହୁତ ସେମତି ଦେହ ଖରାପ ହବାର କି କିଛି ସମ୍ଭାବନା ବି ନଥାଏ ଏଇଟା ଠିକ କଥା ନା ଆପଣଙ୍କୁ ଲାଗେନି ସେମିତି।
ଆପଣ ମାନେ ବି ଦେଖୁଥିବେ ଏବେ କଦଳୀ ଚାଷ ହୁଏ କଦଳୀ କଣ ପାଚେ ଗଛରୁ ବାହାର କର ସେ ପଞ୍ଚା ଥାଏ ଘଛରୁ ବାହାର କରି ସ୍ପ୍ରେ ମାରିକି ଆମ ହୋଉଛନ୍ତି ଆମେ ଜାଣି ଶୁଣିକି ବି ସେଇଟା ଖାଉ। ସେଇଟା କମେ ଆମେ ନିଜେ ଚାଷ କରିପାରୁନା ବୋଲି ଆମେ ବାଧ୍ୟ କିଣି ଆଉ ସେଇଟା ଦେହ ଖରାପ ହବ ବୋଲି ନାଇ।
ହଁ ସେଇ ସେମିତି ଆମେ ସେମିତି ତ ଏଇ କଦଳୀ ଗଛ ଯେମିତି କହିଲେ ଆମେ ଆମକୁ ବି ଜଣା ଥା ହେଇକି ଆମେ ପରିବା ଆମେ ଦେଖିଲେ ଜାଣିବା କି ସେଇ ପରିବାଟା ପ୍ରା ହେଇଛି ନା ତାକୁ ରାସାୟନିକ ସାର ଭାର ଦେଇକି ତାକୁ ବୃଦ୍ଧି କରିଛନ୍ତି କେମିତି ବି ତ ଆମେ ଜାଣିଥିଲେ ବି କଣ କରିବା। ପାଖରେ ଉପାୟ କିଛି ଅଛି କି ନା ଆମେ ଆମ ବଗିଚାରେ କିଛି ଲଗେଇଛେ କି ସେଇଟା ହିଁ ଖାଇବାକୁ ପଡି ତ ଆମେ ସେଇଟା ହିଁ ଖାଇକି ଆମେ ବି ନିଜ ରୋଗକୁ ନିଜେ ନିମନ୍ତ୍ରଣ ଦେଲା ପରେ ଦୋଉଚେ। ସବୁ କିଛି ଜାଣିକି ବି ଆମେ ସେଇ ଭୁଲ ସେଇ ବୋକାମି ଟା କରୁଚେ।
ସେଇଟା ବି ଠିକ କଥା ଦେଖନ୍ତୁ କଦଳୀ ଚାଷ ଯଦି ବି ଆମେ କଲେ ଆମର ତା ଦେହରୁ ତିନି ଚାରିଟା ଆମର ପ୍ରକାର ମାନେ ଭଲ ରହୁଚି ଏକରେ କଲେ ନିଜେ ରୋଷେଇ କରି ଖାଇପାରିବ। ପାଚିଲା ବି ଖାଇ ପାରିବା କଞ୍ଚା ବି ଖାଇ ପାରିବା ରୋଷେଇ କରିକି।
ହ
ଆମ ଯେମତି ଆମ ବର୍ଷକରେ ପୂଜା ହୁଏ ଏଣ୍ଡୁରୁ ଫିଟାରିକା ହୁଏ ତା କଦଳୀ ପତରରୁ ହୁଏ। ଆଉ ଯଦି ତା ଗଛ ଭାଙ୍ଗିବ ସେ ତା ମଞଜିରୁ ପୁଣି ଗୋଟେ ତରକାରୀ ହୁଏ କି ନାଇଁ ତରକାରୀ ନା ସେ
ହଁ ହଁ। ସେ ହଁ ସେଇୟା ଆମେ ଲୋକଙ୍କୁ ତ ଆମେ ଜାଣିପାରିବନି କାହା ମନରେ ଏବେ ଦେଖନ୍ତୁ ଆପଣଙ୍କ ମନରେ ଯୋଉ କଥା ମୋ ମନ ମନରେ ବି ସେଇ କଥା ଥିଲା ତ ମୁଁ ପଢୁଥିଲି ମତେ ବୋହୁତ ପଢ଼ିକି ଟିକଏ ମୋତେ ଭାବୁଥିଲେି କି ସତରେ ଏମିତି ହୋଉଚି ଆମେ କଣ ଚାହିଁଲେ କିଛି କରିପାରିବାନି ମୋ ମନକୁ ସେଇ କଥା ଆସୁଥିଲା ଆପଣ ସେଇ ଟାଇମରେ କଲ୍ କଲେ, ତ ଆପଣଙ୍କ ସହି କଥା ହେଇକି ମୋତେ ବୋହୁତ ଖୁସି ଲାଗିଲା ମୋତେ। ଲ ମୁଁ ଜାଣିଲି କି ହଁ ମୋ ପରି ଆପଣ ବି ଭାବୁଛନ୍ତି ତ ସେମିତି ବୋହୁତ ସାରା ଲୋକ ଥିବେ ତ ଆମେ ତ କାହାକୁ ଯାଇକି ଆମେ ବାଧ୍ୟତାମୂଳକ କରିପାରିବାନି କି ଆପଣ ଏଇଟା କରନ୍ତୁ ସେଇଟା କ ଆମେ ଚାହିଁଲେ ଆମେ ତ ଷ୍ଟା ଆମେ ଆରମ୍ଭ କରିପାରିବା, ଆମର ଦେଖିକି ଆମ ସାଙ୍ଗସଥି ମାଙ୍କ ସମ ଆଲୋଚନା କରେ ସେମାନେ ବି କରିବେ ଦେଖନ୍ତୁ ଆପଣଙ୍କ ସହିତ ମୁଁ ଆଲୋଚନା କଲି ତ ମତେ ମୁଁ ଜାଣି ପାରିଲି କି ହଁ ଆପଣଙ୍କ ମନରେ ବି ସେଇ କଥାଟା ଅଛି ମୋ ମନରେ ଯୋଉ କଥା ଅଛି, ତ ଆମେ ସେମିତି ଆହୁରି ଆମର ଯୋଉ ସାଙ୍ଗସାଥି ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରିବା, ତ ଏମିତି କରି ଗୋଟେ ଗୋଟେ ତ ଗଛ ଲଗେଇ ପାରିବା ନା। ଆମେ ତ ସେମିତି କିଛି ତ ଚେଞ୍ଜ କରିପାରିବା କିଛି ପରିବର୍ତନ କରିପାରିବା ଏମିତିଇ ହିଁ ଧୀରେ ଧୀରେ ହେଇଯିବ। ତ ମତେ ବି ବୋହୁତ ଖୁସି ଲାଗିଲା କି ଆପଣଙ୍କ ମନରେ ବି ସେଇ ମୋ ଭଳିଆ କଥା ଅଛି ଆଉ ବୋହୁତ କଥା ବି ଆପଣ କହିଲେ ଯୋଉଟା ବି ମୁଁ ଜାଣିନଥିଲି ତ ବହୁତ ଭଲ ଲାଗିଲା।
ସେଟା ଦେଖନ୍ତୁ ଆପଣ ବି ଯେତେ ବି କଥା କହିଲେ ମୁଁ ବି ଜାଣିନଥିଲି।
ଆଜ୍ଞା ହଉ ରଖୁଛି, ହଉ ଧନ୍ୟବାଦ।
ନମସ୍କାର ରହିଲି।
ହଁ।